ହ୍ୟାଲୋ ହ୍ୟାଲୋ।
ଜୟ ଶ୍ରୀ ଜଗନ୍ନାଥ ଭାଇ।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
ଆଁ କଣ କରୁଚ?
ଏଇ ବସିଛି ଆଉ।
ଆଚ୍ଛା ଖାଇବା ଖିଆପିଆ ସରିଲାଣି ନା?
। ଉଠିଲି ଏବେ।
ଆଉ ଏତେ ଲେଟ୍?
ହଁ, ଲେଟ୍ ରେ ଶୋଇଚି ତ।
ଆଚ୍ଛା କାଲି କେତେଟା ରେ ଶୋଇଲ କି?
କଣ କହିଲ?
କାଲି କେତେଟା ‌ରେ ଶୋଇଲ କି?
। ହୁଁ ଦିଟା ହେଇଗଲା।
ଦିଟା ଏତେ ଲେଟ୍? ହ୍ୟାଲୋ। ହ୍ୟାଲୋ? ହ୍ୟାଲୋ?
କଣ କରୁଛ ଭାଇ?
ଏଇ ବସିଛି ଆଉ।
ଆଉ ତମ ପଟେ କଣ କେମିତି ପାଣିପାଗ କଣ?
ପାଣିପାଗ କାଲି ତ ବର୍ଷା ହେଇଥିଲା ଆଜି ତ ଛାଡିଛି ଆଉ, ଲାଇନ ଏଯାଏ ଆସିନି।
ଓହୋଃ, ଆଉ, ଲାଇନି ତାହେଲେ କାଲିଠୁ ଆସିନି ତାହେଲେ ଆଉ ନାଇଁ କି?
ନା ତମର ଫୋନ ଚାର୍ଜ ଅଛି ନା?
ମୋର ଅଛି ତେଇୟା ଲବେ ପର୍ସେଣ୍ଟ୍ ଅଛି।
ତାହଲେ ତମର ଲାଇନ ଆସିଥିଲା ବୋଧେ କାଲି ନାଁ?
ଲାଇନ୍ ତ ଆମର ଅଛି। ଲାଇନ୍ ଥିଲା ମୁଁ ତା ପରେ ଆ ପାୱାର ବ୍ୟାଙ୍କ୍ ଫୁଲ୍ ଚାର୍ଜ ସବୁବେଳେ ତ ରଖିଦିଏ। କଣ ପାଇଁ ନା ଭଲମନ୍ଦ ପାଇଁ ଲାଇନ୍ ଫାଇନ୍ କଟିଯିବ କି କଣ ହବ ମୁଁ ସତର୍କ ରହେ ସବୁବେଳେ ଆଉ।
ଭଲ ଆଉ।
ଆଉ ଏ ବର୍ଷ ରଜ କେମିତି କଣ କାଟିଲ?
ହୁଁ ସେମିତି ଆଉ ମାନେ ଲାଷ୍ଟ୍ ରଜକୁ ଯାହା ବୁଲାବୁଲି ହେଇଥିଲା ଆଉ। ଫାଷ୍ଟ୍, ସେକେଣ୍ଡ୍ ଘରେ।
ଓହୋଃ ଲାଷ୍ଟ ଦିନ ଯାହା ଯେମିତି ହେଇଥିଲା। ନାଁ କି?
ହଁ।
ଆଉ ରଜରେ କଣ କେମିତି ପିଠାପଣା ଖାଇଲ?
ପିଠା ପା ଖାଇଛି ଆଉ ଆଉ
ତା ହେଲେ ଲାଷ୍ଟେ ରଜ ଦିନ କୁଆଡ଼େ ବୁଲା ବୁଲି ଯାଇଥିଲ
ଏ ମିନିିକେଦାରନାଥ୍ ଆମର ଯୋଉ ଛତିଆ
ଓହୋ କେଦାରନାଥ୍ ପଳେଇଥିଲେ ନାଇଁ କି
ହୁଁ
ଆଉ ଯାଇନାହାନ୍ତି ଏଠିକି ଆମର ଜଗନ୍ନାଥ ମନ୍ଦିର ଯାଇନାହାନ୍ତି
ନା ଜଗନ୍ନାଥ ମନ୍ଦିର ଯାଇ ହେଲାନି ଆସିଲା ବେଳକୁ ଲେଟ୍ ହେଲା ନା ରାତି ହେଇଗଲା ହଁ ସେଥିପାଇଁ ପଳେଇ ଆସିଲି ଆଉ
ଆଉ ବିଲବାଡ଼ି ଚାଷବାସ ଚାଲିଛି
ହଁ ଚାଲିଲାଣି ଆଉ ଯାଏ ପସେ ନାଁ ହୁଁ ଆଉ ଗାଈଗୋରୁ ଗାଈ ଫିଟିଲା ନା ନାଇଁ ହ୍ୟାଲୋ ଗାଈ ଗୋରୁ ଫିଟିଲେନି ନା ନାଇଁ ବାର ପାର କ
ହଁ ଗାଈ ଗୋରୁ ତ ଫିଟିଲେଣି ଟିକା ବାଜିଲେଣି ଆଉ
ଆଚ୍ଛା ଭଲ ଆଉ
ହୁଁ ତମ ପଟେ ଗାଈଗୋରୁ ତ
ଆଉ ତମର ଲସ୍ ହଁ
ଓ ହଁ
ଆଉ ତମର
ହଁ ଅଛନ୍ତି ଗାଈଗୋରୁ ଅଛନ୍ତି ସବୁ ଗାଈ ଅଛନ୍ତି ମଇଁଷି ଅଛନ୍ତି
ଆଛା ହଁ
ଆଉ ଘର ପାଖରେ କଣ କେମିତି ସବୁ ମାନେ ଭଲ ଭଲ ପ୍ଲେସ୍ କଣ ଅଛି ଯେମିତି କି ବୁଲାବୁଲି କରିିଯିବା ପାଇଁ
ହ ନା ସେମିତି ପ୍ଲେସ୍ ନାହିଁ ଯହ ଅଛି ଆମର ରେଲୁୱେ ଷ୍ଟେସନ୍ ଗୋଟେ ଅଛି
ଓହୋ
ମାଲବାହୀ ଷ୍ଟେସନ୍ ଟା ଆଉ
ଧର ଗୋଟେ ଭୋଜି ଭାତ ମାନେ ପିକିନିକି କରାହବ କି କଣ ହବ ପାଇଁ ବୁଲାବୁଲି କରିଚ ଏବେ ଯେମିତି ପିଲାମାନେ ଯାଆନ୍ତି ଧର ସବୁ ପ୍ରତ୍ୟେକ ଗାଁକୁ ଯିବେ ମାନେ ହଅ ଏଇ ଗାଁ କୁ ଯିବା ଭୋଜି ଭାତ କରି ଖାଇ ପିଇ ବୁଲି ବୁଲା କିରିନା ଆସି ବା ସେମିତି କିଛି ପ୍ଲେସ୍ ନାହିଁ
ନାଇଁ ନାଇଁ
ଓହୋ ପାଖାପାଖି କଣ ମନ୍ଦିର ଫନ୍ଦିର ଅଛି
ଉଁ ଶିବ ମନ୍ଦିର ଆଉ ତାରିଣୀ ମନ୍ଦିର
ହଁ ହଁ ଶିବ ମନ୍ଦିର ତ ପ୍ରତ୍ୟେକ ଗାଁ ରେ ଶିବ ମନ୍ଦିର ଅଛି ହୁଁ ଆଉ କଣ ମାନେ
ହୁଁ
ଆଁ ତମ ଗାଁ ଏମତିକି ଜପ
କଣ କହିଲେ
ମାନେ ପୂଜା ପର୍ବ କଣ ଭଲ ହୁଏ
ନେଟୱାର୍କ ପ୍ରୋବ୍ଲେମ ରହୁଛି ଭାଇ ତମର ଭଏସ କଟ୍ ହଉଛି।
ନାଇଁ ତ। ମୁଁ
ନାଇ ଭଏସ କଟ୍ ହଉଛି ନା
ହଁ, ହୁଁ, ହାଲୋ
ହଁ।
ହାଲୋ ମୁଁ କହିଲି ତମଗାଁରେ ଏମିତି ତା ପରେ ବୋଉ ଉପରେ କଣ ଭଲ ହୁଏ।
ପୂଜା ପର୍ବ ଉପରେ ଏମିତି ଆମଗାଁରେ କିଛି ତ ନାହିଁ।
କିଛି ନାହିଁ ଆଉ ପୁରୀ କେବେ ଯାଇଥିଲ?
ପୁଇ ଆର ବର୍ଷ ଯାଇ ଥିଲି ଯାହା ଆଉ ଏ ବର୍ଷ ଦେଖିଆ ଟାର୍ଗେଟ ଅଛି ଗୁଣ୍ଡିଚା ବାହୁଡା।
ହଁ ଏଇ ରଥରେ ଗୁଣ୍ଡିଚା ନାଇ କି।
ହଁ। ଜଗାର ଯଦି ଡୋରି ଲାଗିବ ତାହେଲେ ଯିବା।
ଲାଗିଲେ ଜଗା ଡୋରି ଯାହା ଲାଗିବ।
ହାଲେ ହଁ, ହଁ ଡୋରି ଲଗେଇଲେ ଯାଇ। ନହେଲେ ଆଉ ଯାଇପାରିବନି ହଁ କଉଠି।
ହଁ, କଥା ରେ ନାଇଁ ଲାଗିଲା ଜଗା ଡୋରି ଚାଲିଲୁ ପୁରୀ ଆଉ। ଲାଗିଲେ ଜଗାଡୋରି ଚାଲି ବୁ ପୁରୀ ମନରୁ ଗଣି।
ହଁ, କଥାରେ ଅଛି।
ଓ କଣ ଖିଆ ପିଆ
ଜଳଖିଆ ଆଉ କଣ?
ହୁଁ, କଣ ଖାଇବାକୁ ବେଶୀ ଭଲ ଲାଗେ ମାନେ ଯେମିତିକି ଫେବରାଇଟ୍।
ନା ପେବ୍ରଟ ଏମତି କିଛି ନାହିଁ।
ଓହୋ ଆଉ କଣ କହ ବେଶି ମାନେ। କଣ କରିବାକୁ ଭଲ ଲାଗେ ଯେମିତି କି କିଛି ତ। ଇଏ ଥିବ ନା ବୁଲାବୁଲି। କି କାମଧନ୍ଦା କରିବା ପାରି କି ଅଲଗାନ କଣ ମାନେ।
ନା ଏମିତି ଆଉ ଆଶା ନାହିଁ କୁଆଡେ ବୁଲା ବୁଲି ମନ ଛାଡିଗଲାଣି ସବୁ।
ଓ ହୋ ଆଉ କଣ ଦେଖିବାକୁ ନାଚ କି ପାଲା ଦଣ୍ଡ। ଆଉ ମେଲୋଡି ପ୍ରୋଗ୍ରାମ ଫୋଗ୍ରାମ।
ନାହିଁ ନାଇଁ। ନା ନା ସେଇଟା କିଛି ଭଲ ଲାଗେନି ଆଉ।
ତାହେଲେ କଣ ଟା ଭଲ ଲାଗେ?
ମୋର କିଛି ଟା ସେମିତି ପସନ୍ଦର କିଛି ନାହିଁ କିଛି ମତେ ଆଉ ଭଲ ହିଁ ଲାଗୁନି କିଛି।
ଆଉ ଯାହା ହେଲେ ଏଞଜୟ କରିବ ଦୁନିଆକୁ ଆସିଛ ମାନେ ତ ଏଞ୍ଜୟ କରିବାକୁ ପଡ଼ିବ ନା।
ଏଞ୍ଜୋୟ୍ ଆଉ କଣ କରିବୁ ଏଞ୍ଜୋୟ୍ ତ ଏଇଟା ଜାଣିଲୁ ଏନଜୟ ଏମିତି କଲେ। କଣ ଏଞ୍ଜୟ କରିବୁ ଗୋଟେ କୁହ।
ତାହଲେ ଫ୍ୟୁଚର କଣ କରିବାକୁ ଚାହୁଁଛନ୍ତି?
ପିଉଚର ଅଛି ଦେଖା ଅଛି। ସେତେବେଳ କଣ ହଉଛି ଦେଖା ଅଛି ଆଉ।
ଓହୋ।
ହଁ।
ତାହେଲେ ଏମତି ସବୁ ଚାଲିଛି ନାହିଁ କି।
ହଁ।
ଆଉ ବାରିରେ କଣ ଗଛ ପତ୍ର କଣ ଲଗେଇଛ ନାଇଁ କିଛି ଲଗେଇନ?
ନାଇଁ ନାଇଁ କିଛି ଲାଗିନି।
ହଁ ହଁ।
ହୁଁ।
ଲଗେଇବ ଗାଈକୁ ସେବା କରିବ ତାପରେ ଜାହେଲେ ବି ମନ୍ଦିର ଫନ୍ଦିର ସବୁବେଳେ ମନ୍ଦିର ଟିକେ ନହେଲେ କେଉ ଭଲ ଭଲ ଜାଗା ଟିକଏ ବୁଲାବୁଲି କରିବ।
ହଁ।
ଶିଖିବ।
ଦେଖିଆ ଆଉ।
ଆମେ ପାଞ୍ଚ ଜଣ ପାଖ ବସିଲେ ପାଞ୍ଚ କଥା ଶିଖିବ। କଣ କହିଲେ?
ବୟସ ଆହୁରି ଅଛି ବୟସ କଣ ଗଡିି ଯାଉଛି।
ନାଇଁ ନାଇଁ ସେ କଥା ନୁହଁ ମୁଁ ଯୋଉଟା କହିଲି ଧର ପାଞ୍ଚ ଜଣଙ୍କ ପାଖରେ ବସିଲେ ପା ପାଞ୍ଚ କଥା ଶିଖିବ ହେଲେ ପାଞ୍ଚ ଜଣ ପାଖରେ ପାଞ୍ଚ ଜଣ ବି ସେଠି ପାଞ୍ଚ ଜଣ ସେମିଟିକା ଲୋକ ହେଇଥିବା ଦରକାର ଯାହା ପାଖରେ ବସିଲେ ଆମେ ଶିଖିପାରିବା। ତା ମାନେ ନୁହଁ ଯେ ମୋ ବାପା ଅଜା ବୟସ ଲୋକଛନ୍ତି ମୁଁ ଯାଇ ତାଙ୍କ ମଝିରେ ବସି ପିଡିବି ସେଇଟା କଣ ଠିକ୍ କି?
ନାଇଁ ନାଇଁ ସେଟା ଭୁଲ। ସିଏ ଗୋଟେ କଥା ହଉଥିବା ଏଇଟା ତାଙ୍କ ମୁଣ୍ଡ ତଳକୁ ନଇ ଯିବ।
ହଁ।
ତା ଉଛି ଭୁଲ।
ସେଇତ ହଉଚି କଥା। ଆଉ କଣ କୁହ?
ଆଉ ଆଉ ଲାଟି୍ନ୍ ଫାଟିନ୍ ଯାଇ ସାରିଲଣି?
ହଁ ଏବେ ତ ଉଠିଲି ଆଉ ଚାଲିଚି ଯାଇଚି ଆଉ। ବାହାର ଆଡେ ଆସିଛି ଆଉ ନଦୀଆଡେ ଆଉ।
ହୁଁ ହୁଁ।
ଆଉ ରଜରେ ମାନେ ସେ ତମେ କଣ କହିଲ?
ଘରେ କେମିତି କଣ ସବୁ ଅଛନ୍ତି?
ହଁ ଘରେ ସବୁ ଭଲ। ଆଉ ତ ପାଖାପାଖି ମାହାଉସବ କଣ ହଉଥିଲା ନା ନାଇଁ ରଜରେ?
ମହୋତ୍ସବ ହଁ ହେଇଛି।
ଓଁ ହୁଁ ତମ ଗାଁରେ ସେମିତି କିଛି ହେଇନି ନାଇଁ କି?
ନାଇଁ।
ହୁଁ ହୁଁ ଦେଖିବାକୁ ଯାଇଥିଲେ ଯୋଉଠେ ହଉଥିଲା?
ହଁ ଯାଇଥିଲି ଯାଇଚି ଏମିତି ଖାଲି ନର୍ମାଲ ବୁଲି ଦେଇକି ପଳେଇ ଆସିଛି।
ଓହୋ।
ହାଁ।
ଆଉ କଣ ମାନେ କଣ କହିଲେ?
ତମର ସେକରେ ମହୋତ୍ସବ ହରିକା ହେଇଥିଲା?
ହଁ ମୋହଉତ୍ସବ ଗାଁ ପାଖରେ ହେଇଥିଲା ତାପରେ ଏ ବଡ ମାନେ ଶୀତଳ ଷଷ୍ଠୀ ଆମର ଗୋଟେ ହୁଏ ଭଲ ପୂଜା ପର୍ବ ବହୁତ ଭଲ ହେଇଥିଲା। ନାଚ ହେଇଥିଲା, ଦଣ୍ଡ ହେଇଥିଲା। ଏମିତି ସବୁ ହେଇଥିଲା ଏବେ ସ ରିସେଣ୍ଟ ଆଉ।
ଭଲ ଆଉ।
ହୁଁ ଆଉ।
ହୁଁ। ଆଉ ଏବେ ତ ବସିଚି ଆଉ।
ଓହୋ ଭାଈ ଟାଇମ ହେଇଗଲାଣି।
ଅ ହଁ।
ହୁଁ।